ଆ୍।
ହଁ।
ଆଜ୍ଞା ହଁ କେମି ଆଜ୍ଞା ଆଜ୍ଞା।
ଆଛା। କଣ କରୁଥିଲ?
ଏ ଏମ୍ ଏମିତି କଲରେ କଥା ହଉଥିଲି ଆଉ ଫ୍ରି ଟାଇମ ଟା ତ ଏଇଟା।
ଆଚ୍ଛା। ଛୁଆ ମାନେ ପାଖରେ?
ଏଇ ଝିଅ ଟିକେ ଏପଟ ସେପଟ ହଉଛି ଆଉ ଛାତ ପୁରା ଆସୁଛି ତଥାପି ତ ଝିଅଟା ଶୁଣୁଛି କୋଉ କେ ସାଇଲେଣ୍ଟ ଦକାରେ କହିଲେ ସେ ଶୁଣୁନି ପଳେଇଆଉଛି ଯୁଆଡେ ଆଇଲେ ଆଉ କଣ କରିବା। ନାଁକୁ
ମୋର ଦିଟା କଲ ସେମିତି ରିଜେକ୍ଟ ହେଇଯାଇଛି ନା ସେଇଥିପାଇଁ ପଚାରୁଥିଲି।
ଓହୋ ଓ ହୋ ହୋ।
ସେ ଲେଖି ଦଉଛନ୍ତି ବକ୍ତା ମାନେ ଠିକ ସେ ଶୁଣି ପାରିଲେ ନାହିଁ। ତ ରିଜେକ୍ଟ। ମାନେ ଯୋଉ କଥା ମୂଲ୍ୟ ରହିବନି ସେଇଥିରେ କଣ କଲ ରୋଷେଇ କଣ ଖାଇଲ କଣ ଆଜି ଦିନଟା କ?
ରୋଷଇ ଥ୍ ତ ର ସେଇ ସେମିତି ଭେଜ୍ ତ ଜାଣିଛନ୍ତି ଆପଣ ମୁଁ କାଲି କଥା ହେଇଥିଲି ଭେଜିଟେରିଆନ୍ ଭେଜ୍ ଖାଇଲି। ଆଉ ଆଜି ବାରଟା ଯେହେତୁ ନନ ଭେଜ ହେଇଥିଲା ଆଉ।
ଓହୋ ହୋ ଆଉ। ଆଉ କଣ ସବୁ ଛୁଆଙ୍କର ଆଜି ସ୍କୁଲ ଛୁଟି ଥିବ ବୋଧେ?
ହଁ ଆଜି ମହରମ ଛୁଟି ଥିଲା।
ହୁଁ। ବଡ ଝିଅ କୋଉ କ୍ଲାସ ରେ କହୁଥିଲ ପଢୁଛି ବୋଲି?
ବଡ଼ ପୁଅ ବଡ ସିଏ ପଢ଼ୁଛି କ୍ଲାସ ଫାଇଭ ରେ ଝିଅ ହୋଉଛି ସାନ ସେ ନର୍ସରୀରେ ପଢ଼ୁଛି। ଏବେ ଏଇ ବର୍ଷ ସ୍କୁଲ ଗଲା। ହଁ ପୁଅ ଫାଇଭ ରେ ପଢ଼ୁଛି।
ଓ ହୋ।
ତାର ଆଜି ବାଡେ ଛି ଥିଲା ତ ସିଏ ସ ଦିନ ଯାକ ଟିକେଏ ଥିଲା। ପୁଣି ସନ୍ଧ୍ୟାବେଳେ ବି ଫ୍ରି ହେବନି ଆଉ ତାକୁ କଣ ତ ସାଙ୍ଗ ଫାଙ୍ଗ ସବୁ ଆସିବେ କଣ। ତ ସେଥିପାଇଁ ମୁଁ କହିଲି ଆଜି ଏଇ ଟାଇମରେ ଟିକେ ଫ୍ରି ଅଛି।
ଓହୋ ଝିଅ ପୁଅର ଆଜି ଜନ୍ମଦିନ ନା।
ହଁ ପୁଅର ଆଜି ଜନ୍ମଦି
ତମର କେମତି ଜନ୍ମଦିନ କେମତି ପାଳ?
ଜନ୍ମଦିନ ଆମର ତ ଏଙ୍କ ଘରେ ଜନ୍ମଦିନ ନାହିଁ ତ ତୀର୍ଥ ଅନୁସାରେ ମୁଁ ପାଳେନି। ଏଇ ଡେଟ ଅନୁସାରେ ତା ସାଙ୍ଗମାନେ ଟିକେ ଆସନ୍ତି। ଯାହା ଯେମିତି ଟିକେ କେକ୍ ଫେକ୍ କା ଟି ଦେଇକି ତା ସାଙ୍ଗ ମା ଛୋଟ ପିଲା ଜାଣିନ ଜିଦ୍ଦି କରୁଛନ୍ତି। ସିଏ କଣ ବୁଝୁଛନ୍ତି। ନାଇଁ ଆମର ନାହିଁ ଆମେ କରିବୁନୁ ସେମାନେ କଣ ବୁଝୁଛନ୍ତି। ନା ଆମେ ସମସ୍ତଙ୍କ ବାର୍ଡେ କୁ ଯାଉଚୁ। ଯେ ଆମ ବାର୍ଡେକୁ ଆମ ସାଙ୍ଗମାନେ ସବୁ ଜନ୍ମଦିନକୁ ଆସେ। ତ ସେଥିପାଇଁ ଏଇ ଖୁସିରେ କରିବା କଥା ଗୋଟେ ଆଉ ଆଉ ତୀର୍ଥ ଅନୁସାରେ ସିଏ ଦେବସ୍ନାନ ପୂର୍ଣ୍ଣମୀ ଯିବା ସାତ ଦିନରେ।
ଆଛା ଆଛା।
ସେଥିପାଇଁ ଏବେ ଡେଟ ଅନୁସା ତାର ଆଜି ଥିଲା ତ ଆଜି ଟିକେ କରିଦେବା କଥା ଆଉ। ସେମିତି କିଛି ନାହିଁ। ତାଙ୍କ ଏଙ୍କ ଘରେ ଜନ୍ମଦିନ ନାହିଁ ପାଳନ।
ଓ ହୋ ହୋ ହୋ।
ଜଣ ଜଣଙ୍କ ଘରେ ନଥାଏ ନା ସେଥିପାଇଁ ଆମର ପୂଜା ପୂଜି ହୁଏନି। ନୂଆ ଡ୍ରେସ ଟିକେ ପିନ୍ଧିଦବା କଥା।
ହଁ ମୋ ଛୁଆ ତ ବୁଝିବେନି ନା ସେମାନେ ବୁଝିବେ କି ଆମ ଆମ ଟାଇମ ରେ ଅନ ଏ ତିନି ଜଣ ଚାରିଜଣ ଛୁଆଙ୍କର ହଉନଥିଲା ଜନ୍ମଦିନ। ଆଉ ଜଣଙ୍କର କଲେ, ଜଣଙ୍କର ମନ ଦୁଃଖ।
ଆମର ତ ବାପା ମାଙ୍କର ମନ ନଥାଏ ଜନ୍ମଦିନ। ଆମେ ଜନ୍ମ କଉଁ ଦିନ ହେଇଛୁ, ତାଙ୍କର ମନ ନଥାଏ। ଥାଏ। ସବୁ ସ୍କୁଲରେ ନାଁ ଲେଖିଥିବେ ଯେ, ଭୁଲ ଭାଲ କରିକି ଲେଖିକି ପକେଇଛନ୍ତି। ଆମେ ଗୋଟେ ଦିନ ଜନ୍ମ, ତାଙ୍କ ଯାହା ମନକୁ ଆସିଲା। ସିଏ ଗୋଟେ ପକେଇଦେଲେ। ତାଙ୍କର ଡେଟ ଆଜି ପର୍ଯ୍ୟନ୍ତ ମନେ ନଥିବ। କହିବେ ସିଏ ଯୋଉଁ ମରିଥିଲା, ତା ଦଶ ଦିନରୁ ତୁ ଜନ୍ମ ହେଇଛୁ। ତାକୁ ଯାଇକି ତାଙ୍କ ଘ ସେ କୋଉଁଦିନ ମରିଥିଲା ତା ଦଶ କୋଉଁ ଦିନ ପଡ଼ିଥିଲା।
ଏବେ କିନ୍ତୁ ଛୁଆଙ୍କର, ଆଗ ଜନ୍ମ ହଉ ହଉ ଆଗ। ମାନେ ତା ବାର୍ଥ ସା
ହଁ, ହଁ। ଆମର ତ ବାର୍ଥ ସାଟିଫିକେଟ ହିଁ ନାହିଁ।
ନାହିଁ ବା। ସେଇଆ ବା କହୁଛି। ଆଜି କାଲିକ ଅଛ ଛୁଆଙ୍କର, ତାଙ୍କ ସମୟ ଅଲଗା। ଆମ ସମୟ ଅଲଗା।
ସମୟ ଅଲଗା ହଁ। ସେ ଆଜି କ ସେମାନଙ୍କ ସମୟ ଅନୁସାରେ ଆମକୁ ଚାଲିବାକୁ ପଡୁଛି। ଆମ ବାପା ମା ତାଙ୍କ ସମୟ ଅନୁସାରେ ଚାଲଥିଲେ। ଆମେ ତାଙ୍କ, ଏମାନଙ୍କ ସମୟ। ଏଇ ଆମେ ସେ ପିଲାଙ୍କ କଣ ଆମେ ତ ପିଲାଙ୍କର କରୁନଥିଲୁ। ତମେ ଗୋଟେ ପ୍ରହସନ ଚଲଉଛ। ସେ ଏୟା କରୁଛ ତା କରୁଛ। ସେ ମା ବାପା ହୁଅନ୍ତୁ, ଶାଶୁ ଶଶୁର ହୁଅନ୍ତୁ। ସେମାନେ ବୁଝୁଛନ୍ତି କଣ। ଆମ ପିଲାମାନେ ଆମକୁ କଣ ହଇରାଣ କରୁଛନ୍ତି। ଜିଦି କରୁଛନ୍ତି। ଆଉ ପିଲାଙ୍କ ପାଇଁ ତ ସବୁ। ଆଉ ପିଲାଙ୍କ ପାଇଁ ତ ସବୁ। ତାଙ୍କ ପାଇଁ କରିବାନି ତ, ଆଉ କାହା ପାଇଁ କରିବା। ମୁଁ ଭାବେ ଏଇଟା।
ହଁ। ଠିକ କଥା।
ତାଙ୍କର ଗୋଟେ ଖୁସି ପାଇଁ। ଯଦି ଦି ଚାରିଟା ପିଲା ଆସିକି, ତାଙ୍କୁ ଟିକେ ଖେଳିକି ମଜା କରିଦେଲେ। ତାଙ୍କର ଗୋଟେ ଦିନ। ସେମାନଙ୍କ ମନ ଟିକେ ଖୁସି ହେଇଗଲା। ହେଇଗଲା ଆଉ କଣ। ମୁଁ ଏଇଟା ଭାବେ। କାରଣ ସମସ୍ତେ କଣ ସେଇଟା ବୁଝନ୍ତି। ସେଇଟା ସମସ୍ତେ ବୁଝନ୍ତିନି। କଣ କରିବା।
ହୁଁ ହୁଁ ହୁଁ ହୁଁ ହୁଁ, ନାଇଁ କେତେ ପିଲାଙ୍କୁ ଡାକିଛ?
ହେ ନାଇଁ ତା ସ୍କୁଲୁ ଟିଉସନ ରେ କଣ ସାଙ୍ଗ ଫାଙ୍ଗ ସବୁ ଆସିବେ। ମୁଁ ତ ଇଟିଲି କରିଦେବି ବୋଲି ଭାବେ ଉଁ ପିଠଉ ପିଠଉ ବାଟିକି ଥୋଇଛି। ତମେ ତ ଯଦି କହିବ ପୁରୀ ଫୁରୀ ଟିକେ କରିବାକୁ ଗ-ଗରମରେ ତ କି
ହଁ ହଁ ଏତେ ଗରମ ହଉଚି କୁହନି।
ତ ଏବେ ରଜ ଯାଇଥିଲା। ପହିଲି ରଜରେ ସେ ଭାଣିଜି ଫାଣିଜି ଆସିଥିଲେ ସେ ସବୁ ହେଇକି ଯାଇଥିଲା। ପୁଣି ଏବେ ଚାରି ଆଠ ଦିନ ତଳେ ବି ସେମାନେ ସବୁ ଆସିଥିଲେ। ବଡ ଭାଣିଜୀ ଦିଲ୍ଲୀରୁୁ ଆସିଥିଲା। ତ ସିଏ କହିଲା ତାଙ୍କ ପାଇଁ ସେ ଦିନ ଯାକ ସେ ପୁରୀ ଫୁ ରି ଆଇଁଷ ମାଇଁଷ ଏମିତି ହେଇକି ସେ ଦିନଟା ଗଲା। ପୁଣି ଆଉଥରେ କରିବାକୁ ଭାରି କଷ୍ଟ ହଉଛି। ସେ ଛୁଆ କଉ ବୁଝୁଛନ୍ତି କଣ କରିବି ମୁଁ ଭାବୁଛି ନହେଲେ କଣ କିଣିକି ନେଇ ଆସିବି ଆଉ। ସେୟା ନହେଲେ କିଣିକି ଆଣିକି କଣ ଦେଇଦେବି ଏଇଆ ଭାବୁଛି ଆଉ। ପେଟିସ୍ ଫେଟିସ୍ ନେଇ ଆସିବି। ଏ ଛୁଆମାନେ ଯାହା ଖାଆନ୍ତି ଆଉ ଆମ ଘରେ ଯାହା ଖାଇଦେଲେ ଚଳିବ।
ହଁ ଛୁଆ ଟିକେ ଖୁସି ଆଉ।
ହଁ ତା ଏଇନା ଦି ଚାରି ଦିନ ଯୋଉ ପୂର୍ଣ୍ଣମୀ ହବ ଆମର ଏ ଠିକ ଘର ପାଖରେ ମନ୍ଦିର ଆଙ୍କର ପାଳି ହଜବେଣ୍ଡ ସ୍ୱାମୀଙ୍କର ତ ଦେବସ୍ନାନ ପୂର୍ଣମୀ ତ ଆମର ଏଠି ଅଛି ସ୍ନାନ ପୂର୍ଣ୍ଣମି ସ୍ନାନ ବେଦୀକି ଠାକୁର ଯିବେ। ତ ସିଏ ଅଁ କଣ କହିଲେ ଅଁ ସାଇ ଭାଇ। ସାଇ ପଡିଶା ଏମିତି ହେଇକି ଶହ ଲୋକଙ୍କର ରୋଷେଇବାସ ହବ ମନ୍ଦିରରେ। ଯେ କି ଯାହାର ପାଳି ପଡ ଥିବ ତ ସିଏ କରିବ ତ ଏବେ ଦେ ଆମର ପାଳି ପଡିଛି ମାନେ ଆମକୁ ହିଁ ସବୁ କରିବାକୁ ପଡିବ। ସେ ଲୋକଙ୍କର ଖାଇବା ପିଇବା ହବ ତ ଆଉ ଏତେ ଜିନିଝଟ କରିବାକୁ ଆଉ ଇ ଇଚ୍ଛା ନାହିଁ ନହେଲେ ଏଇନା ପାଳି ଚାଲିଥିଲା ମ ନ୍ଦିରରେ ମୁଁ ରୋଷେଇ ବି କରିଦେଇଥିଲି ହେଇଥାନ୍ତା ମୁଁ କହିଲି ତ ଦି ଚାରି ଦିନ ପରେ ହବ ପୁଣି ଆଉ କଣ କରିବି। କାଲି ବି ଦିଟା ସକାଳେ ଜଣଙ୍କର ରୋଷେଇ ହେଇଥିଲା ବର୍ଷିକିଆ ଥିଲା ରାତିରେ ଜଣଙ୍କର ଏ ଏକୋଇଶିଆ ଥିଲା ଯଉ ଗୋଟେ ଝିଅର ତାର ହେଲା ସେଥିପାଇଁ ଆଉ ଇଚ୍ଛା ବି ହେଲାନି ଆହୁରି ଗୋଟେ ନ
ହଁ ହଁ ହଁ ହଁ ହଁ ହଁ ହଁ ଆଚ୍ଛା ଆଚ୍ଛା। ଯା ହଉ ତମ ମାନେ ସବ। ଆଜି ମୁଁ ଟିକେ ଘରୁ କୁଆଡେ ଯାଇନି ସେ ପୁଅର ଆଡମିଟ କାର୍ଡ ଆସିବ ବୋଲି ତାର ପରୀ କ୍ଷା ଅଛି ଜୁଲାଇ ତିନି ରେ ତ ମୁଁ ବି ଆଜି କୁଆଡେ ଯାଇନି। ସେ ଥିଲି ଘରେ ଏଇ ବ ଜଷ୍ଟ ଚାରିଟା ସାଢେ ଚାରିଟା ବେଳକୁ। କହିଲା ମାମା ମୁଁ ଯାଇ ନେଇ ଆସିବି ଆଡମିଟ କାର୍ଡ ମୁଁ କହିଲି ହଉ ଯା। ଏଇ ତାର ନେଇକି ଆସିଲା ସେ ଆମର ଆକ୍ୱାଗାର୍ଡ ଟା ସେମିତି କଣ ଖରାପ ଥିଲା ସ ସେ ଲୋକ ଆସିବ ବୋଲି ମାନେ ପାଣି ଫିଲ୍ଟର ଟା ବହୁତ ଦିନ ହେଲା ଚେଞ୍ଜ ହେଇନଥିଲା। ଏବେ ତ ଯୋଉ ଆଇରନ ପାଣି ଆସୁଛି ଜାଣୁଥିବ ଯୋଉ ମାଟିଆ ମାଟିଆ। ତ ସେଇଟା ଯେତେ ଲଗେଇଲେ ବି ସେ ପୁରା କିଛି ମାସେ ଯାଉନି। ସେ ପୁରା ମାଟିଆ ହେଇଯାଉଛି ତ ସେଇଆକୁ ଚେଞ୍ଜ କଲା ତ ମୁଁ କହିଲି କାହିଁ ଏକୁଟିଆଟା ସେ ରହିବ ମୁଁ ଅଛି ଦେଖିବି ସେ ନୂଆଟା ପକେଇଲା କି ନାହିଁ କି ପୁରୁଣା ପୁଣି ପକେଇ ଦେଇକି ଗଲା ଧୋଇ ଧାଇକି। ଏଇଥିପାଇଁ ଆଜି ଆଉ କୁଆଡେ ଯାଇନି। ତ ସେଇଥିପାଇଁ ସିଆଡ଼େ ରହିଥିଲି। ମୁଁ ବିଜନେସ ମୋର ଯୋଉ ଜ୍ୱେଲ ରି ଆଉ କସ୍ମେଟିକ ମୋର ଗୋଟେ ଛୋଟ ବିଜ। ଅଫଲାଇନ ଅଛି ଅନଲାଇନ ବି ଯୋଉମାନେ ଚାହୁଁଛନ୍ତି ଏଇ ହ୍ୱାଟସପ ଷ୍ଟା ଟସ ଦେଖିଲେ ଜାଣିପାରିବ। ତ ସେ ଯୋଉମାନେ ଚାହୁଁଛନ୍ତି ତାଙ୍କୁ ବି ଘରେ ତମେ ଡେଲିଭର କରୁଛୁ ଏମ
ଓ ହୋ ଓ ହୋ।
ଉଁ ଓ ଏ ନିଜେ ଟିକେ କଣ ଗୋଟେ କଲେ ଏନଗେଜ କ ହେଲେ
ସେ ସେଇ ତ ବସିବାଠୁ କିଛି ଗୋଟେ ଇଏ ବି ସିଏ ଗୋଟେ ଇଏ ସ ତା ବି ସେଇଆ ବସିଚୁ ତ କରିବା ଗୋଟେ କଣ? ଦି ପଇସା ହେଲେ ନିଜ ଖର୍ଚ୍ଚ ତ ନିଜେ କରିବେ ନା କାହାକୁ ଡି ଫାଇ ତାଙ୍କୁ ମାଗ ହ ଦିଅ
ତାପରେ ଆମ ଦ୍ଵାରା ଯୋଉଟା ହେଇପାରୁ ଚି ମାନେ ଶୁଣ ଆମେ ଏଇଟା କରିପାରୁଚେ ସେମିତି ଯେ ନାଇଁ ଆମେ ଗୋଟେ କୋଉଠି କି ଯିବା କି ଯୋଉଟି ଆମେ ଛୁଆଙ୍କୁ ନେଗଲେଟ୍ କରିକି ଯାଇକି କରିବା ସେଇଟା ତ ହେଇପାରିବନି। ଆମେ ଘରେ ବସିଚେ ଏଇ ପନ୍ଦର ମିନିଟ୍ କି କୋଡିଏ ମି କି ଅଧଘଣ୍ଟା ଟାଇମ ବାହାର କର କର। ଗୋଟେ କାମଟେ କର ସେଟା ସୁବିଧା ନା ଆଉ। ଯଦି ଆମ ପାକୁ ସୁଯୋଗ ଆସୁଚି ଆମେ କାଇଁ ହା ତ ଛଡା କରିବା।
ଆଜ୍ଞା ଆଜ୍ଞା।
ହୁଁ।
ଅମୁକୁ କଇବା ଆମେ ମୋର ବି ଛୋଟ ଛୁଆ ତାଙ୍କୁ ଛା ଛାଡିକି ମୁଁ କୁଆଡେ ଯାଇକି କିଛି କରିବାକୁ ଆଉ କରିହବନି ଆଉ ଯେତବେଳେ ତମେ ଚାହିଁବ କରିବାକୁ ପିଲା ବଡ ହେଇଯିବେ ସେତବେଳକୁ ଆଉ ତମ ସେ ଆଗ୍ରହ ନଥିବ ବୟସ ହେଇଗଲେ ଆଉ ସେ ଆଗ୍ରହ ବି ନଥିବ ନା କରିବାକୁ ସବୁ ଜିନିଷର ଗୋଟେ ଟାଇମ ଅଛି। ଏମିତିରେ ତିରିଶ ପ୍ଲସ ହେଲାଣି ଆଉ ତାପରେ ଆଉ ଦଶ ବର୍ଷ ପିଲା ଟିକେ ବଡ ହେଲାଉ ଦଶ ବର୍ଷ ସେତବେଳକୁ ତମକୁ ଇଛା ହବ ବାହାରେ ଯାଇକି କୋଉଠି କାମ କରିବାକୁ? ଯାହା କରିବ ଏଇଠି ହିଁ କରିବ। ଏମିତିରେ ବାହାଘର ବାର ବର୍ଷ ହେଇଗଲାଇ ଏଇ ଘର ଭିତରେ ହିଁ ରହି ରହିକି ମାନେ କୋଡିଏ ବର୍ଷ ଏକୋଇଶି ବର୍ଷରେ ବାହା ହେଲି। ଯେତବେଳେ କରିବା କାମ ଦରକାର ସେଇ ଟାଇମ୍ ରେ ବାହା ହେଇଗଲି। ଆଉ ପିଲା ଗୋଟେ ପିଲା ହେଲା ତାପରେ ଆଉ ଗୋଟେ ଛୁଆ ହେଲା ସେମାନଙ୍କ ସାଙ୍ଗେ ଲାଗି ଲାଗି ଦଶ ବାର ବର୍ଷ ଗଲା।
ଅ ହୋ ହୋ ହୋ।
କରିବ ତମେ କଣ?
ହଁ ମେନ୍ ତ ସେଇ ଟାଇମଟା। ମେନ୍ ନା ଆଉ ସେଇ ଟାଇମଟା ମାନେ ମେନ୍ ତମର ପଢାଟାଇମ ଶିଖିବା ଟାଇମ। କିଛି ଜବକରିବା ଟାଇମ୍ ଆଉ ଯୋଉ ଟଇମ୍ ସେଇଟାଇମ ଟା ପଳେଇଲା ପରେ ତାପରେ ତ ଘରସଂସାର ହେଲା ମାନେ ତ ଲାଗିଲା ଆଉ ଫୁଣି ଦିଟା ଛୁଆ ମାନେ ଇଏ ପା ଢା ସରୁ ସରୁ ତା ପାଠ ପଢା। ତା ପାଠପଢା ସରୁସରୁ ଆର ପାଠପଢା ସିଏ ତେନ୍ଥ ହେଲା ବେଳକୁ ଆର ପାଁ ଫିପଥ୍ ହେଲାଣି। ଆଉ ଏମିତି ତାପରକୁ ତାପରେ ଲାଗି ରହିବ ସବୁ କିଛି ଆଉ।
ହେ ହେ ଭୋର ପାଞ୍ଚଟାରୁ ଉଠିଲେବି ସମୟ କମପଡ଼ିଯିବ। ପାଞ୍ଚଟାରୁ ଉଠ ନିଜ କଣ ଟିକି ନି ନିତ୍ୟ କର୍ମ ସାର ଛୋଟ ଛୁଆ ତା କୁ ଉଠେଇକି ସ୍କୁଲ ଛାଡ଼ିଲା ବି ଭାରି କଷ୍ଟ ସିଏ ଛଅଟା ସାଢେଛଅଟାରେ ସିଏ ସ୍କୁଲ ଯିବ। ସିଏ ସ୍କୁଲ ତାକୁ ଛାଡିକି ବଡକୁ ଉଠାଅ ତା କୁ ରେଡି କର ତା ପାଇଁ ଟିଫିନକର ତା ପାଇଁ ଲଞ୍ଚକର ସିଏ ସବୁ ସାରିକି ସିଏ ଯିବ ଦଶଟା ସାଡେଦଶଟାରେ। ସିଏ ସଇଲା ବେଳୁ ଘରେ କଣ ଉଁ ଏ ଶାଶୁଶଶୁର ଅଛନ୍ତି ତାଙ୍କ ବ୍ରେକଫାଷ୍ଟ କଥା ବୁଝ ସିଆଡେ ସଇଲାଣି ଲଞ୍ଚକର। ତମକୁ ସମୟକାଇଁ କରିବୁ ତମେ ଯିବୁକୁଆଡେ? ଏଇ ଯୋଉ ଖରାବେଳ ଏଇ ତିନିଟାଚାରିଟା ବେଳେ ଏଇ ଟାଇମ ଟା ଏଇ ଦି ଚାରି ଘଣ୍ଟା ଟିକେ ଫ୍ରି ଟାଇମ୍ ନହେଲେ ରାତିରେ। ଆଉ ନିଜପାଇଁ ଆଉ ସମୟନାହିଁ।
ତମର କିଛି ପଇସା ଆସିଲାଣି?
ନା ନା ମୋର ତ ଆଜି ହିଁ ଟାତ୍ସ୍କ ଆସିଲା। ମୁଁ କାଲି ଆପଣଙ୍କ ସହିତ ହିଁ କ ଥା ହେଇଥିଲି ଆଜି ମୋର ଏଇରା ଆପଣ ଙ୍କ ଫୋର୍ଥ କଲ୍ ହେଲା।
ଆଚ୍ଛା ହଁ।
ଆଉଗୋଟେ କଲ୍ କଲେ ଯାହା ଆଉ ହ ଦେଖାଯାଉ, କଣହଉଛି ଫାଷ୍ଟ। ଟୋଟାଲ କେତେଟା? ଆଜ୍ଞା ଆଜ୍ଞା। ଆଜ୍ଞା ହଉ ରଖୁଛି ଦଶ ହେଇଗଲାଣି ତ ଟାଇମ ଓଭର ଲାପ ହେଲାଣି।
ହଉହଉ ରଖ, ହୁଁ ଏମିତି